ହ୍ୟାଲୋ!
ହଁ ହ ସାଙ୍ଗ।
କଣ ତୋର ବହୁତ ଦିନ ପରେ ଦେଖ? ଦେଖା ହେଲା କେମିତି ଅଛୁ?
ଆରେ ହଁ ମୁଁ ଭଲ ଅଛି। ତୁ କହ ତୋର କଣ ଚାଲିଛି ଆଜି କାଲି ତୁ ତ ତମ ଦେଖା ଯାଉନୁ।
ହ ହ ଆରେ କଣ କହିବି। ଆରେ କଣ କହିବି ଆଉ ଘରେ ପୁରା ବ୍ୟସ୍ତ ରହୁଛି। ହଁ। ମୁଁ ଗୋଟେ ଏବେ ନୂଆ ପୋଷା କୁକୁର ଗଟେ ଆଣିଛି ତ ସେ ତରି ପଛରେ ସବୁ ସମୟ ପଳଉଛି ଆଉ।
ଓହୋ ସତେ କି। କି କୁକୁର ଆଣିଚୁ ରେ? ମନ୍ତରେ ଜମା କହିନ?
ଲାବ୍ରୋଡର ଛୁଆଟା ଆଣିଛି ତା ନାଁ ରଖିଛି ଟଫି ଦେଖିବାକୁ ସେ ପୁରା କିଉଟୁ, କିନ୍ତୁ ବହୁତ ବଦମାସ୍।
ବା ବା ଲାବରେଟର ତ ବହୁତ ସ୍ମାର୍ଟ। ଆଉ ଫ୍ରେଣ୍ଡଲି ହୁଅନ୍ତି। କେତେ ମାସର ହେଲାଣି ରେ ସେ
ହଁ। ଏବେ ତାକୁ ଚାରି ମାସ ଚାଲିଛି ଆଉ ଦିନ ସାରା ଖାଲି ଏପଟ ସେପଟ ଦୌଡୁଥିବ ଆଉ ଘରର ଚପଲ ଆଉ ବାସନ କୁସନ ଏସବୁ ଯୋଉ ଚୋବାଇ କାଟିି ସାରିଲାଣି
ଆ ଛୁଆ ଦିନେ ସେମିତି କରିବେ। ତାକୁ ଟ୍ରେନିଂ ଦଉଛୁ କି ନା ନାଇଁ?
ହଁ। ଧୀରେ ଧୀରେ ଶିଖଉଛି ଆଉ। ସିଟ୍ କମ୍ ଏତିକି ବୁଝିଲାଣି। କିନ୍ତୁ ସବୁଠୁ ବଡ ସମସ୍ୟା ହଉଛି ତାକୁ ବାହାରକୁ ନେଇ ପଟି କରାଇବା ପାଇଁ ସକାଳୁ ପାଞ୍ଚଟାରୁ ଉଠିବାକୁ ପଡୁଛି ଆଉ
ଆଚ୍ଛା ଆଚ୍ଛା ଏଇଟା ତ ଅଛି ପୋଷା ପାଣି ରଖିବା ମାନେ ଗୋଟେ ଗୋଟେ ଛୁଆ ଛୁଆକୁ ମଣିଷ ଚାଷ କଲା ପରେରି ଭଳି ଲାଗିବ ତୋର ତ ସକାଳୁ ଶୋଇବା। ଟଫି ଯୋଗୁ ସେଇଟା ସୁଧୁର ଗଲେ ଆ
ସେୟା ହଁ ହେଲା। କିନ୍ତୁ ସତ କିବି ଅଫିସ ରୁ ଯେତେବେଳେ ଯେତେବେଳେ ଥକିକି ଆସେ ତାକୁ ଦେଖିଲା ପରେ ପୁରା ସବୁ ଥକାପଣ ପଳାଏ। ସିଏ କାଲ କାଲି ଲାଙ୍ଗୁଡ ହଲାଗ ପାଖକୁ ଦୌଡି ଆସେ ହଁ ସେଇଟା ବହୁତ ଖୁସି ଲାଗେ ଆଉ।
ହଁ ହଁ ସେୟା ହିଁ ହେଲା କିନ୍ତୁ ସତ କହିବି ଅଫିସ ରୁ ଯେତେବେଳେ ଥକିକି ଆସେ ନା ଆରେ ମୁଁ ବୁଝିପାରୁଛି ମୋର ବି ଗୋଟେ ବିଲେଇ ଆଣିବାକୁ ବହୁତ ଇଚ୍ଛା। କିନ୍ତୁ ମୋ ଘର ଲୋକ ରାଜି ହଉନାହାନ୍ତି କହୁଛନ୍ତି କିଏ ତାର ଯତ୍ନ ନେବ
ହଁ ଆରେ ମୋ ଘରେ ବି ତ ସେମିତି କହୁଥିଲି ବିଶେଷ କରି ମୋ ବହୁତ ଜମା ରାଜି ନଥିଲା କିନ୍ତୁ ଏବେ ଟଫି ବୋଉ ର ସବୁଠୁ ପ୍ରିୟ ହେଇଯାଇଛି। ବୋ ତାକୁ ନିଜ ହାତରେ କ୍ଷୀର ଭାତ ଖୁଆଉଛି
ହୁଁ ହୁଁ ଆରେ ସତରେ ତାହେଲେ ମତେ ବି ଚଷ୍ଟା କରିବାକୁ ପଡିବ ଆଉ। ବିଲେଇ ହେଲେ ବି ବେଶୀ ବାହାରକୁ ନେବାକୁ ପଡିବନି ସେମାନେ ଘର ଭିତରେ ଲିଟର ବକ୍ ଏ ସବୁ କରିଦିଅନ୍ତି।
ହୁଁ ଠିକ କହିଥିବୁ ବିଲେଇ ମାନେ ତ ବହୁତ ସ୍ଵାଧୀନ। କିନ୍ତୁ କୁକୁର ଭଳି ସେମାନେ ବେଶୀ ଇମୋସନାଲ ନୁହନ୍ତି। ସେମାନେ ନିଜ ମର୍ଜିରେ ଚଳନ୍ତି ଆଉ ତୁ ଆଣିବାକୁ ଚାହୁଁଚୂ ଯଦି ଗୋଟେ ଷ୍ଟ୍ରେ ପ୍ଲି ଆଡପ୍ଟ କରିନି ସ୍ଟ୍ରେ ବୁଲେଟ୍ ଟେ ଯଦି ଆଣୁଚୁ ଆଣେ ଆଉ।
ହୁଁ ହୁଁ ହୁଁ ଆରେ ହଁ ମୁଁ ବି ତ ସେୟା ଭାବୁଚି। ଦୋକାନ ଅପେକ୍ଷା କୌଣସି ଥା ଅନାଥ ପ୍ରାଣୀଙ୍କୁ ଆଶ୍ରୟ ଦେବା ବହୁତ ଭଲରେ। ତାକୁ ଭ୍ୟାକ୍ସିନ ଦେବାକୁ ପଡେ କି?
ହଁ ସେଇଟା ତ ବହୁତ ଜରୁରୀ ଟଫିର ଇଞ୍ଜେକ୍ସନ ଟଫିର ତ ସବୁ ଇଞ୍ଜେସନସ ସରିଲାଣି। ଡାକ୍ତରଙ୍କ ଡାକ୍ତରଙ୍କ ପାଖକୁ ନେଇକି ସବୁ ଚେକଅପ୍ କରିବାକୁ ପଡ଼େ ନହେଲେ ସେମାନଙ୍କ ଦେହ ଖରାପ ହେଇଯାଏ।
ଆଛା ଆଚ୍ଛା ହଉ ଚାଲ ତୁ ଏତେ କଥା କହିଲୁଣି ଯେ ମୋର ଆଜି ହିଁ ତ ଘର କୁ ଯାଇ ଟଫିକୁୁ ଦେଖିବାକୁ ବହୁତ ଇଚ୍ଛା ହଉଚି ରେ।
ହୁଁ ଆସେ ଆଉ ଆଜି ରବିବାର ଅଛି। ଚାଲ ମଁ ଘରକୁ ଯିବା ଆଉ ଟଫି ବି ତୋ ସହ ଖେଳିଲେ ବହୁତ ଖୁସି ହବ।
ଚାଲ ତାହେଲେ ଏଡେ ଚାର ଟା ବି ସରିଗଲା। ବାହାରିବା ଆଉ।
ହଉ ବାହାରିକି ଆସେ ଆଉ।
ହଁ ଯିବିରେ ଆଉ ଟଫି ଏବେ କଣ କରୁଚି?
ଟଫି ଏବେ ଶୋଇ ପଡିଲାଣି ସେ ଆଉ ନାହିଁ ଏ ଦୁନିଆରେ।
ଆଁ ଦୁନିଆରେ ନାଇ
ଟଫି ସ ନା ବେ ସେ ଖାଇକି ଶୋଇଚି ତାର ଦେହ ଭଲ ନାହିଁ ମେଡିସିନ ଖାଇକି ଶୋଇଚି।
ଉଠାରେ ଟିକେ ଭିଡିଓ କଲ୍ କରିଚି ତାକୁ ଟିକେ ଦେଖା।
ନା ଆଉ ଡାଟା ଫାଟା ସରିଗଲାଣି ଭିଡିଓ କଲ କଣ କରିବି?
ଆଚ୍ଛା ଆଚଛା ହଉ ମୁଁ ଭାବୁଚି ଗୋଟେ ବିଲେଇ
ଆଉ ତୁ ଗୋଟେ କହିଥିଲୁ କଣ ପଞ୍ଚୁଟି ଦବୁ ଆଉ କେବେ ଦବୁ?
ପଞ୍ଜୁୁଡିଟା ଦେବି।
ଏ ଆଉ ଏକା ଏକା ଲାଗିବ, ସେଥିପାଇଁ ମୁଁ ଗୋଟେ ଚଢେଇଟେ ରଖିବି ଭାବୁଚି।
ଆ ପଞ୍ଜୁଡି ପଇସା ତ ଆସିନି କଣ କରିବା।
ହଉ ମୂ ରୁମ ଗଲା ପରେ ଦେଇଦବୁ ଆଉ ମୁଁ ଏଇ ଏକେ ଆଡକୁ ଯାଇପାରେ କାଲି ପହର ଦିନ ଡକୁ ।
ଠିକ ଅଛିରେ ଦେଇଦବା ଆଉ ଦେଇଦବା। ଆଉ କଣ କହୁଚୁ କ।
ଆଉ କଣ କହୁନୁ? ଆଉ ଗୋଟେ ଦେଖୁନୁ, ତତେ ଗୋଟେ କଣ ଦେଇଚି ଦେଖିଲୁ।
ହୁଁ।
ହୁଁ ଚାଲ ସେଇଟା ଚାଲୁ କର।
ହଁ ଓକେ ଆଉ କଣ କରିବା ଆଉ। ହଉ।
କହୁନୁ ତୁ କେମିତି ଅଛୁ?
ଆରେ ଜାଣିଚୁ ନା, ଆଜି ଆମେ ଭ୍ରମଣ କରିବାକୁ ଇଚ୍ଛା ଥିବା ସ୍ଥାନ ବିଷୟରେ କଥା ହେବା।
କୁଆଡ କୁଆଡେ ଆସୁଚୁ ତୁ, ପୁରା ଏକାଥରେ ଏତେତଳେ।
ହଉ କହୁନୁ କୁଆଡେ ଯିବୁ?
ତୋ ଜାଗା ତ ମୋର ବହୁତ ପ ସନ୍ଦର ବିଷୟ, ମତେ ନୂଆ ନୂଆ ସ୍ଥାନ ଦେଖିବାକୁ ବହୁତ ଭଲ ଲାଗେ।
ମତେ ବି ମଧ୍ୟରେ, ତୋର ସବୁଠୁ ଅଧିକ କେଉଁ ସ୍ଥାନକୁ ଯିବାର ଇଚ୍ଛା ଅଛି?
ହଁ ମୋର ତ ସବୁଠୁ ଅଧିକ ଇଚ୍ଛା କାଶ୍ମୀର ଯିବାକୁ। ସେଠାରେ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଉ ବରଫ ଢାକା ପାହାଡ, ହ୍ରଦ। ଆଉ ବଗିଚା ବିଷୟରେ ବହୁତ ଶୁଣିଚି।
ହଁ କାଶ୍ମୀରରେ ତ ପୃଥିବୀର ସ୍ଵର୍ଗ। ଆରେ କାଶ୍ମୀର ତ ପୃଥିବୀର ସ୍ୱର୍ଗ ବୋଲି କୁହାଯାଏ ନା, ମୁଁ ବି ମତେ ଦିନେ
ହଁ ବିଶେଷ କରି ତ ଶୀତ ଦିନରେ ଦେଖିଥିବୁ ବରଫ ପଡୁଥିବା ଦୃଶ୍ୟ। ହଁ ଦେଖ ସେଇଟା ଦେଖିବାକୁ ମୋର ବହୁତ ବଡ ସ୍ୱପ୍ନ।
ସତରେ ସେଇ ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର ହେବ ରେ। ମୋର ଇଚ୍ଛା ମୋର ଇଚ୍ଛା ହିମାଚଳ ପ୍ରଦେଶ ମନାଲି ଓ ସିମଲା ଯିବାକୁ ରେ।
ହ ହୁଁ ହୁଁ ଭଲ ପସନ୍ଦ ତୋର ଆଉ ସେଠାରେ ପାହାଡ ଆଉ ଥଣ୍ଡା ପରିବେଶ। ଆଉ ସବୁଜ ଜଙ୍ଗଲ ଲୋକଙ୍କୁ ତ ଆକର୍ଷିତ କରେ ଆଉ।
ହଁ ହଁ ସହରର କୋଳାହର ଦୂର ଶା
ତ ଗୀତ ବୋଲୁଛୁ ତାଙ୍କୁ ତୁ କଣ ଗୀତ ବୋଲୁଛୁ?
ହ
ମତେ ହସ ଲାଗୁ ଆଉ ଥରେ କୁହ କଣ କହିଲୁ ଶୁଣି ପାରିଲିନି?
ଆରେ ମୁଁ କହୁଥିଲି କି ସତରେ ସେଇ ଦୃଶ୍ୟ ନା ବହୁତ ସୁନ୍ଦର ହବରେ। ମୋର ଇଚ୍ଛା ହିମାଚଳ ପ୍ରଦେଶ ମନାଲି ଯିବାକୁ ଆଉରୁ
ଓହୋ ତୁ ବିଦେଶ ଯିବାକୁ ଚାହୁଁଚୁ କି? ତୁ ବିଦେଶ ଯିବାକୁ ଚାହୁଁଚୁ କି?
ହଁ ସୁଯୋଗ ମିଳିଲେ ମୁଁ ବି ଜାପାନ ଯିବାକୁ ଚାହିଁବି। ସେଫା ସେଠାରେ ସଫା ସୁୁତୁରା ପ୍ରଯୁକ୍ତି ଓ ସଂଯୁକ୍ତି ମତେ ବହୁତ ଆ କର୍ଷିତ କରେ।
ହଁ ଜାପାନ ତ ସତରେ ଏକ ଉନ୍ନତ ଦେଶ ମୁଁ ମଧ୍ୟ ଜାପାନର ଚେରି ଫୁଲ ଶିଖିବାକୁ ଚାହେଁ।
ହୁଁ ସେଇ ଗୋଲାପୀ ଫୁଲର ଭରିଥିବା ରାସ୍ତା ଓ ପାର୍କ ଦେଖିବାକୁ ବହୁତ ସୁନ୍ଦର। ଲାଗେ।
ହଁ ଠିକ କହିଲୁ ଆଉ ମୋର ଗୋଟେ ଇଚ୍ଛା ଅଛି ସେଇଟା ହଉଛି ସୁଇଜରଲ୍ୟାଣ୍ଡ। ଯିବା।
ବା। ସୁଜରଲ୍ୟାଣ୍ଡ ସୁନ୍ଦର ପାହାଡ ଓ ରକ୍ତ ଦେଖିବାକୁ ତ ସମସ୍ତଙ୍କର ଇଚ୍ଛା ଥାଏ ରେ।
ହଁ ଛୋଟବେଳୁ ଚଳଚ୍ଚିତ୍ର ତ ଚଳଚ୍ଚିତ୍ରରେ ତ ସେଠାର ଦୃଶ୍ୟ ଦେଖି ମୋର ସେଟାକୁ ଯିବାକୁ ବହୁତ ଇଚ୍ଛା ହଉଛି।
ହୁଁ ଆମ ଓଡିଶାରେ ବି ମଧ୍ୟ ବହୁତ ସୁନ୍ଦର ସ୍ଥାନ ଅଛିରେ ଯେମିତି ପୁରୀ, କୋଣାର୍କ, ଚିଲିକା, ଦାରିଙ୍ଗବାଡ଼ି।
ହଁ ଦାରିଙ୍ଗ ବାଡ଼ିରେ ତ ଓଡିଶାର କାଶ୍ମୀର ବୋଲି କୁହାଯାଏ ବୋଧେ। ହଉ ମୁଁ ଏପର୍ଯ୍ୟନ୍ତ ସେଠାକୁ ଯାଇନି।
ମୁଁ ବି ମଧ୍ୟ ଯାଇନିରେ। କିନ୍ତୁ ସୋସିଆଲ ମିଡିଆରେ ତୋର ଅନେକ ଫଟୋ ଦେଖଚିରେ।
ହଁ ଆମେ ଭବିଷ୍ୟତରେ ଏକାଠି ଦାରିଙ୍ଗବାଡି ଯିବାର ପ୍ଲାନ ପ୍ଲାନ କରିପାରିବା।
ହଁ ନିଶ୍ଚୟ ସାଙ୍ଗ ମାନଙ୍କ ସହ ଭ୍ରମଣ କରିବାର ମଜା ଅଲଗାରେ।
ହୁଁ ଭ୍ରମଣ କଲେ ଭ୍ରମଣ ହଁସ ଲାଗୁଚି ୟାର। ଭ୍ରମଣ କଲେ କେବଳ ମନ ଖୁସି ହୁଏ ଆଉ ନୂଆ ସ୍ଥାନ ନୂଆ ଭଲ ଲୋକ ନୂଆ ସଂସ୍କୃତି ବିଷୟରେ ମଧ୍ୟ ଜାଣିବାକୁ ମିଳେ।
ହୁଁ ଠିକ କହିଲୁରେ ଭ୍ରମଣରେ ଠିକ କହିଲୁ ଭ୍ରମଣ ଆମ ଜ୍ଞାନ ବଢାଇଥାଏରେ ଓ ଜୀବନରେ ନୂଆ ନୂଆ ଅନୁଭୂତି ବି ଦେଇଥାଏ।
ହଁ। ସେଥିପାଇଁ ତ ମୁ ସୁଯୋଗ ମିଳିଲା ନୂଆ ନୂଆ ସ୍ଥାନ ଦେଖିବାକୁ ଚାହୁଁଚି ଆଉ।
ଆସ କରେ ଆମର ସବୁ ସ୍ୱପ୍ନ ଦିନେ ନିଶ୍ଚୟ ପୂରଣ ହବ ନିଶ୍ଚୟ।
ହୁଁ ନିଶ୍ଚୟ ହବ, ଭଲ ଆ ଆଜିର କଥାବାର୍ତ୍ତା ବହୁତ ଭଲ ଲାଗିଲା।
ହଁ ମୋତେ ବି ମଧ୍ୟ ଠିକ ଅଛି। ଆଉ କଣ କହିବୁ?
ହୁଁ ନା ନା ହଉ ରଖୁଚି ଆଉ ତୁ କଣ କର
ଆଚଛା ହଉ ଠିକ ଅଛି। କାଲି କଲ କର ଏବେ ନିଦ ଲାଗିଲାଣି ।
ହଉ ହଉ।
ହଉ।